ହ୍ୟଲୋ।
ହ୍ୟାଲୋ, ଶୁଭ ସନ୍ଧ୍ୟା। କୁହ।
ହ୍ୟାଲୋ ସାର୍, ଶୁଭ ସନ୍ଧ୍ୟା, ନମସ୍କାର ଜୟ ଜଗନ୍ନାଥ କେମତି ଅଛନ୍ତି ସାର୍?
ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
ଆପଣଙ୍କର ଭୟସ୍, ଆପଣଙ୍କର ଆବାଜ୍ ଟିକେ ମତେ ଠିକ୍ ଠାକ୍ ଶୁଭା ଯାଉନି।
ହ୍ୟାଲୋ, ଏବେ ଠିକ୍ ଅଛି? ହ୍ୟାଲୋ, ଏବେ ଠିକ୍ ଅଛି?
ଆଜ୍ଞା। ଆଉ କଣ କରହୁଥିଲେ ସାର୍?
ମୁଁ ବସିଛି, ଆପଣ କଣ କରୁଥିଲେ?
ମୁ ବି ସାର୍ ଏମିତି ବସିଚି। ଆଉ କଣ ଖାଇଛନ୍ତି ସାର୍, ଆଜ୍ଞା?
କଁ ଖାଇଲେ?
ଇ ସାର୍ ଆଉ ସନ୍ଧ୍ୟା ବେଳେ ତ ଏଇ ଆମର କିଛି ଖାଇନି। ଏଇ ଦିନରେ ଖାଇଥିଲି ଭାତ, ଡାଲମା ଆମର ମାଂସ ତରକାରୀ ଖାଇଥିଲି।
ଆଚ୍ଛା, ଆଛା, ଆଚ୍ଛା।
ହୁଁ।
ସେଇ ପ୍ରକାର ହିଁ ମୁଁ ଖାଇଛି, ଅ ଦିନ ବେଳେ ହିଁ ଖାଇଥିଲି ଭା ତ ଡାଲି ଆଉ ଅ ମାଂସ ତରକାରୀ ହିଁ ଖାଇଥିଲି।
ହେଲେ ଆ କଣ ବିଜ୍ଞାନ ମାନେ ବିଜ୍ଞାନର ଉପକରଣ ଯୋଉ ଥାଉଛି ସେ ବିଷୟରେ କିଛି ଜାଣିଛନ୍ତି କି ଆପଣ?
ଅଳ୍ପ ବହୁତ କିଛି ତ ଜାଣିଛି ସାର୍। ଆଉ ଆପଣ ଯଦି ଶୁଣିବାକୁ ଇଚ୍ଛୁକ ଅଛନ୍ତି, ତ ନିହାତି ମୁଁ କହିବି।
ହଁ ଠିକ ଅଛି ଆପଣ କୁହନ୍ତୁ।
ଆ ତାହେଲେ ଯେତିକି ଜାଣିଛି। ବିଜ୍ଞାନମାନେ ଆମ ସମାଜକୁୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି। ଆପଣ ମୋ କଥାରେ ଏକମତ, ନା ଆଉ କିଛି।
ନା ମୁଁ ଏକମତ ଅଛି, କାହିଁକିନା ମାନେ ବହୁତ ମାନେ ଏବେ ବହୁତ ସାରା ମାନେ ଏଆଇ ସବୁ ମାନେ ବୈଜ୍ଞାନିକ ଉପକରଣ ସବୁ ଆସିଛି ଆମ ମାନଙ୍କର
ଆଜ୍ଞା ଆଜ୍ଞା। ଆମର ପୁରା ସମାଜକୁ ସମ୍ପୂର୍ଣ୍ଣ ରୂପେ ସିଏ ବଦଳେଇ ଦେଇଛି।
ହଁ।
ମାନେ ଯାହାର ଅନେକ ଭଲ ଭଲ ବି ଏବଂ ଖରାପ ମାନେ ଭଲ ପ୍ରଭାବ ବି ବହୁତ ଅଛି ଆଉ ଖରାପ ପ୍ରଭାବ ବି ବହୁତ ରହିଛି।
ହଁ।
କିଛିଟା ଭଲ ବି କହିବା ପାଇଁ ଚାହିଁବି ଆଉ କିଛିଟା ଖରାପ ବି କହିବା ପାଇଁ ଚାହିଁବି। ଯେପରିକି ଦେଖନ୍ତୁ ଏବେ ଭଲ ହଉଛି ମାନେ ବିଜ୍ଞାନ ଯୋଗୁଁ ମୋବାଇଲ ଏବଂ ଆମର ଇଣ୍ଟରନେଟ ସାହାଯ୍ୟରେ ଆମେ ଦୁନିଆର ଯେକୌଣସି କୋଣରେ ଥିବା ଲୋକଙ୍କ ସହ ମିନିଟେରି ରେ କଥା ହେଇପାରୁଛୁ।
ହଁ ଠିକ୍ ଠିକ୍।
ଆଉ ଅ ଏବେ ଦେଖନ୍ତୁ ମାନେ ଆମର ଯଦି କିଛି ଖରାପ କଥା କହିବା ତ ମାନେ କିଛି ଖରାପ ପ୍ରଭାବ କଥା କହିବା ତ ମାନେ କାରଖାନା ଏବଂ ଗାଡିରୁୁ ବାହାରିଥିବା ଧୂଆଁ ଯୋଗୁ ବାୟୁ ଜଳ ଏବଂ ମାଟି ପ୍ରଦୂଷିତ ହେଉଛି ମାନେ ଯାହା ଗ୍ଲୋବାଲ ଆଉ ଗମ୍ଭୀର କାରଣ ଆ ମାନେ ସାଜିଛି।
ହଁ।
ହଉ କିଛି ଖରାପ ବି ଅଛି କିଛି ଭଲ ବି ଅଛି। ଆଉ ଏବେ ଦେଖନ୍ତୁ ବ ମାନେ ଭଲ କିଛି ଜିନିଷ ମାନେ ଘରୋଇ ଉପକରଣ ଯେପରି ମାନେ ୱାସିଂ ମେସିନ ଆଉ ଏଇ ଯୋଉ ମିକ୍ସଚର ଏବଂ ଏଇ ଆମର ଫ୍ରିଜ ଆଉ ମଣିଷର ମାନେ ଦୈନନିନ କାମ କୁ ସହଜ କରିଦେଇଛି ଅ ବିଜ୍ଞାନ।
ହଁ ଆଉ ଯେମିତି କିି ହଁ ଆପଣ ଜାଣିଥିବେ କଣ ଆମର ଆ ଯୋଉଁ ବିଦ୍ୟୁତ ଚାଳିତ ଯେଉଁ ରୋଷେଇ କରାହୁଏ ଯେଉଁ ଯନ୍ତ୍ରଟି
ଆଜ୍ଞା ଆଜ୍ଞା।
ନିଶ୍ଚୟ ମାନେ ବିଜ୍ଞାନରୁ ମାନେ ବହୁତ ଉପକରଣ ମାନେ ଲାଭଜନକ ହଉଛି ଆମ ପାଇଁ।
ଆଜ୍ଞା ଆଜ୍ଞା। ବେ ଡିଜି ଆମର ଏଇ ଯୋଉ ଡିଜିଟାଲ ଶିକ୍ଷା ଏବଂ ଅନଲାଇନ କ୍ଲାସ ମାଧ୍ୟମରେ ଘରେ ବସି ଆମେ ଯେକୌଣସି ବିଷୟରେ ଜ୍ଞାନ ଆହରଣ କରିପାରିବା ସମ୍ଭବ ହେଇଛି ନା।
ହଁ। ଆଉ ଏବେ ଆ ଫୋନରେ ବି ମାନେ ବହୁତ ସାରା ଏବେ ଆ ମାନେ ଆସିଛି ଏ ଆଇ ସବୁ ଆସିଛି ଯୋଉଟା କି ମାନେ ମଣିଷର ବହୁତ କିଛି କାମ କୁ ମାନେ ବହୁତ ଶୀଘ୍ର କରିଦଉଛି ଯେମିତି କିି ଆ ମାନେ କିଛି ଯଦି ମାନେ କିଛି ଆମାନେ ଜାଣିବା ପାଇଁ ଚାହୁଁଛୁ କିଛି ତଥ୍ୟ ମାନେ ଆମେ କିଛି ଜାଣିବା ପାଇଁ ଚାହୁଁଛୁ ଆମେ ଯେତେବେଳେ ସେ ବିଷୟ ଯେତେବେଳେ ଆ ମାନେ
କି ଆଉ ଗୋଟେ ଜାଗାରେ ଠିଆ କରିଦବ ସେମିତି ବି ବିଜ୍ଞାନ କରିଦେଲାଣି।
ହଁ।
ଆମେ ଜଣେ ଠିଆ ହେଇଥିବା ଆଉ ଜଣଙ୍କୁ ଆଣିକି ଠିଆ କରିଦବ ସେମିତି ବିଜ୍ଞାନ କରିଦେଲାଣି।
ହଁ ଆଉ ଯଦି ଆମେ ଚାହିଁବା ମାନେ ଆମର ପଛପଟେ ଯଦି ମାନେ ଗୋଟେ ଫଟୋ ରେ ଯଦି ଆ ଚିତ୍ରରେ ମାନେ ଯଦି ପଛପଟେ ଆମେ କିଛି ଚାହିଁବା ନାହିଁ ଆମେ ସେଇଟା ମାନେ ସେଇଟା ର ଖିବା ପାଇଁ ଚାହିଁବା ତ ସେଇଟା ବି ସମ୍ଭବ ହେଇଯାଉଛି।
ଆଜ୍ଞା ଆଜ୍ଞା ଏବେ ପୁଣି ଇଣ୍ଟରନେଟ ମାଧ୍ୟମରେ ବ୍ୟାଙ୍କ ରୁ ଟଙ୍କା ଚୋରି ହ୍ୟାକିଂ ମାନେ ହ୍ୟାକ ବି କରିଦଉଛନ୍ତି ଫୋନ। ଅନଲାଇନ ପ୍ରତାରଣା ଭଳି ମାନେ ସାଇବର କ୍ରାଇମ ବହୁତ ବୃଦ୍ଧି ପାଇଛି ନା। ତ କେତେଟା ଭଲ ଜିନିଷ ବି ଅଛି ଆଉ କେତେଟା ଖରାପ ଜିନିଷ ବି ଅଛି ଏବେ ପୁଣି ଆମର କେମିକାଲ ବ୍ୟବହାର କରି ପୁରା ପାଣିି ପରିବା ମାନେ ଏଇ ଯୋଉ ପନିପରିବା। କୁ ଶୀଘ୍ର ବଡ କରାଯାଇଛି ଏବେ ଆଗରୁ ଆମେ କଣ ଚାଷୀ ମାନଙ୍କଠୁ ଆମେ ପୁରା ତାଜା ତାଜା ପୁରା। ଭଲ ଭଲ ଖା ମାନେ ଫଳ ଆଣିଥିଲୁ କିନ୍ତୁ ଏବେ ଏବେ ବିଜ୍ଞାନ ଏମିତି କରିଦେଇଛି ଯେ। ମାନେ ପନିପରିବାକୁ ବି ଶୀଘ୍ର ବଡ କରାଯାଉଛି କେମିକାଲ ରେ।
ହଁ ପନିପରିବା ଆଉ ଆମେ ଯେଉ ଖାଉଛୁ ମାଂସ ବି ଯେଉଁ ଖାଉଛୁ ମାଂସ ବି।
ଆଜ୍ଞା ଆଜ୍ଞା। ଆହୁରି। ଆମର ଏଇ ଯୋଉ କାରଖାନା ସହକରଣୀରେ ପାଣି। ବ୍ୟାପକ ଭାବେ ଯୋଉ ଜଙ୍ଗଲ କଟା ଯାଉଛି ଏବଂ। ଏଇ ଯୋଉ କୋଇଲା ଓ ପେଟ୍ରୋଲିୟମ ଭଳି ସମ୍ପଦ ଶୀଘ୍ର ସରିବାକୁ। ବସିଲାଣି ଏ। ଏବେ ତ ଆପଣ ଜାଣିଥିଲେ ଯୋଉ ଆମର ପେଟ୍ରୋଲର ଏବେ ଅଭାବ ଥିଲା।
ହଁ ଅଭାବ ହେଇଥିଲା।
ମାନେ ଲୋକ ଆଉ ମାନେ ଗାଡି ପେଟ୍ରୋଲ ହିଁ ପାଉନଥିଲେ। ପୁରା ସବୁଥିରେ ବନ୍ଦ ହେଇଯାଇଥିଲା ପେଟ୍ରୋଲ ଏବେ ବୋଲି ଟିକେ ଆଉଥରେ ଭଲସେ ଚାଲିଛି। ପେଟ୍ରୋଲ କୋଇଲା ର ବି ପୁରା ସରିଗଲାଣି ଆମର। ସମ୍ପଦ ଶୀଘ୍ର ସରିବାକୁ ବସିଲାଣି ବି।
ହଁ ମାନେ କି ମାନେ ବହୁତ ସାରା ମାନେ। କ୍ଷତି କ୍ଷତି ଘଟୁଛି ଏମାନଙ୍କର ପ୍ରାକୃତିକ ଯାହାବି ମିଳୁ ଥିଲା ଆମ ମାନଙ୍କୁ ଯେମତି କୋଇଲା ମିଳୁଥିଲା ସେ ସବୁ ବିଷୟ ମାନେ ବହୁତ ମାନେ କ୍ଷତି ହଉଛି।
ସମାଜିକ ଦୂରତା ବି ଆମେ ହେଇଯାଉଛୁ ଲୋକମାନଙ୍କଠୁ। ଏବେ ଦେଖନ୍ତୁ ଲୋକମାନେ ଫୋନ ରେ ବ୍ୟସ୍ତ ହୋଇ ମାନେ ପରସ୍ପର ସହିତ। ସିଧା ସଳଖ ମାନେ ମିଶିବା ପାଇଁ କମାଇ ଦେଇଛନ୍ତି। ଯାହା ଦ୍ଵାରା କି ପାରିବାରିକ ଏବଂ ସାମାଜିକ ସମ୍ପର୍କ ଦୁର୍ବଳ ହୋଇଯାଇଛି। ଏବେ ମୋବାଇଲ ରେ ଖାଲି ଆମର। କିଏ ୟୁଟ୍ୟୁବ କିଏ ଇନଷ୍ଟା ଏଇ ସବୁ ଦେଖୁଛନ୍ତି ମୋବାଇଲରେ। ନିଜର ପରିବାର ସହିତ ଟିକେ। ଆ ନାଇଁ ସମୟ କାଟିବୁ କି ନିଜର ପରିବାର ସହିତ ଟିକେ କଥା ହବୁ ବସିକି। ସେ ସବୁ ନୁହଁ ମୋବାଇଲ ପାଇଲା ପରେ ଯିଏ ଯାହାର ମୋବାଇଲ ରେ ଲାଗି ପଡିଛନ୍ତି। ତ ଆମର ସମ୍ପର୍କଟା ତ ଦୂରେଇ ଦୂରେଇ ଯାଉଛି ପାରିବାରିକ ସାମାଜିକ ତ। ସମ୍ପର୍କ ପୁରା ଦୁର୍ବଳ ହୋଇ ପଡୁଛି ନା।
ହଁ। ତ ସେଇଟା ମାନେ ଆ ଯୋଉଟା କି ବୈଜ୍ଞାନିକ ଯାହାବି ମାନେ। ଇମ୍ପ୍ରୁଭମେଣ୍ଟ ହେଇଛି ସେ ସବୁ ମାନେ ଆମକୁ ବହୁତ ମାନେ କ୍ଷତିକାରକ ବି ହଉଛି। ଲାଭଜନକ ବି ହଉଛି ସମସ୍ତ ବିଷୟରେ। ମାନେ ଅ ଯଦି ଗୋଟେ ଦୃଷ୍ଟିକୋଣରୁ ଦେଖାଯିବ ତ ବହୁତ ଭଲ ହଉଛି ଆଉ ଗୋଟେ ଦୃଷ୍ଟି। ଦୃଷ୍ଟିକୋଣରୁ ଦେଖିଲେ ବହୁତ ଖରାପ ହଉଛି।
ହୁଁ ହୁଁ। ଯେହେତୁ ଏଇ ପୁଣି ଇଅର। ଏ ଯୋଉ। ସବୁ କାମ ମେସିନ ଦ୍ଵାରା ହେଇ ମାନେ ହଉ ଥିବାରୁ ମଣିଷର ଶାରୀରିକ ପରିଶ୍ରମ। ବି କମି ଯାଇଛି। ଯାହା ଫଳରେ ମାନେ ମଧୁମେହ ଓ ମେଦ। ମେଦ ବହୁଳତା ଭଳି ରୋଗ ବଢୁଛି।
ଆଉ ଯେଉଁ ମାନେ ଯୋଉ ଲୋକମାନେ ଅ ଶ୍ରମିକ ହିସାବରେ କାମ କରି ତାଙ୍କର ଯୋଉଁ ରୋଜଗାର କରୁଥିଲେ ପେଟ ପୋଷିବା ପାଇଁ ସେ ବିଷୟ ବି ମାନେ ଏବେ କମ ହେଇଗଲାଣି।
ଆହୁରି ଏବେ ଯୋଉ ଆମର ଦେଖନ୍ତୁ। ଏଇ ଆମର ଉଡାଜାହାଜ ବୁଲେଟ ଟ୍ରେନ। ଏବଂ ଏଇ ଯୋଉ ଦ୍ରୁତଗାମୀ ଗାଡି ଯାଗୁ ମାନେ ଆମେ ମାସ ମାସ ଯାତ୍ରା ଏବଂ ମାତ୍ ମାସ ମାସ ଧରିକି ଆମେ ସେଇଠି ରହିଥାଉ ନା ଏବେ ଆପ ମାମେ ସେ ଟ୍ରେନ ରେ ଗଲେ ବି କି ଯାହାବି ଘଣ୍ଟାରେ ଶେଷ ହୋଇଯାଇ ପାରୁଛି। ମାନେ ଆମେ ଟିକେ ମୋବାଇଲ ଫୋନ ଥିଲେ କି ନା ଆମେ ଏଇ ଜାଗାରେ ପହଞ୍ଚିଲୁଣି। ଏଇ ଜାଗାରେ ରହିଛୁ, ଏଇ ଜାଗାରେ ଅଛୁ। ଭିଡିଓ କଲ ଆମର ପରିବାର ଟିକେ ଶାନ୍ତିରେ ରହିବେ ଯେ ନାଇଁ ମୋ ଛୁଆ ଟା ଠିକ ରେ ଅଛି। ତ ମୋବାଇଲ ଆମକୁ ବହୁତ ସୁବିଧା ବି ଦଉଛି ଅସୁବିଧା ବି ଦଉଛି। ତ ବିଜ୍ଞାନ ବି ବିଜ୍ଞାନ ବିଜ୍ଞାନ ଗୋଟେ ଏମିତି ଜିନିଷ ଶିଖଉଛି ଆମକୁ ଯେ ସିଏ ବହୁତ କିଛି ଭଲ ଜିନିଷ ବି କରିଛି ଆଉ ଆମ ପାଇଁ ବହୁତ କିଛି ଏଇଟା ତ ମାନେ ଖରାପ କହିହବନି ହେଲେ ଖରାପ ପ୍ରଭାବ ଟା ପଡିଛି।
ପ୍ରଭାବଟା ପଡିଛି କହିଲେ ମାନେ ଯୋଉ ମୋବାଇଲି ଆପ୍ଲିକେସନ ସବୁ। ଆସୁଛି ଯୋଉଟା କି ମାନେ ଅନଲାଇନ ଯଉ ଗେମ ଖେଳନ୍ତି ପିଲାମାନେ।
ହାଲୋ।
ତାଙ୍କର ଶାରୀର ବ୍ୟାୟାମ କମି ଯାଉଛି ସେଥିପାଇଁ ଆଉ ସେମାନେ ଯୋଉ ତାଙ୍କର ଯେଉଁ ମସ୍ତିଷ୍କର ଯୋଉ ସ୍ଵାସ୍ଥ୍ୟ ଭଲ ରହିବା କଥା। ଆଉ ନିଜର ସ୍ୱାସ୍ଥ୍ୟ ବି ମାନେ ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବା କଥା କିନ୍ତୁ ସେ ବିଷୟ ସବୁ ହେଇପାରୁନି। କାରଣ ସେମାନେ ଫୋନ ରେ ହିଁ ମାନେ ଗେମ ଖେଳୁଛନ୍ତି। ନ୍ତି ଯାହାବି ଖାଲି ଫୋନ ରେ ହିଁ ରହୁଛନ୍ତି। କିନ୍ତୁ ଯୋଉ ଶାରୀରିକ ବ୍ୟାୟାମ ଶରୀର ପ୍ରତି ଦରକାର ମସ୍ତିଷ୍କ ପ୍ରତି ଦରକାର ମନକୁ ମାନେ ଭଲ ରଖିବ। ମାନେ ଗୋଟେ ଫ୍ରେଶ ଫିଲ ମାନେ ଅନୁଭବ କରାଇବ।
ହ ଆଉ। ବିଜ୍ଞାନ ବି ଗାଡି ମାନେ ବିଜ୍ଞାନ ତ ସବୁ କିଛି କରିଛି। ସବୁ କିଛି ସେ ବିଜ୍ଞାନ କରିଛି। ଏବେ ଦେଖନ୍ତୁ ଆମର ଏଇ ଯୋଉ ଗାଡି ଚଳାଚଳନା ପାଇଁ ଯୋଉ କରିଛି। ଆମର ଏଇ କାରଖାନା ମାନେ କାରଖାନା କହୁଛି ସାର ଏବେ ଯେମିତି ଆମର ଅ ବିଜ୍ଞାନ ର ଉପକରିତା ଯୋଗୁ ପରମାଣୁ ଆଉ ବୋମା ଏବଂ ବିପଦଜନକ ମିସାଇଲ। ତିଆରି ହୋଇଛି ଯାହା ପୃଥିବୀକୁ ମିନିଟରେ ମାନେ ପୁରା ଧ୍ଵଂସ କରିପାରେ।
ହଁ ଯେମିତି କିି ଏବେ ହଉଥିଲା ବି ମାନେ ଯୋଉ।
ଆଜ୍ଞା ମୁଁ ଏ ଯୁ ଏବେ ଗାଡି କଥା କହୁଥିଲି ଏବେ ଦେଖନ୍ତୁ ଗାଡିରୁୁ ବାହାରୁ ଥିବା ଯୋଉ ଧୂଆଁ ଯୋଗୁ, ବାୟୁ ଜଳ ଏବଂ ମାଟି ମାନେ ପ୍ରଦୂଷିତ ହେଇଚୀ ଯାହା ମାନେ ଗ୍ଲୋବାଲ ଆଉ ୱାର୍ମିଂ ର କାରଣ ସାଜିଚି।
ହଁ।
ମୁଁ ଆପଣଙ୍କୁ ମାନେ ସ ଠିକ ଭାବରେ କହିପାରୁଚି ନା ନାଇଁ ମୁଁ ତ ଜାଣିନି। ହେଲେ ମୁଁ ଯେତିକି ଜାଣିଛି ସେତିକି କହିଲି। ଆଉ ଆପଣ ମୋ କଥା ବି ଶୁଣିକି ଆପଣ ବି କିଛି କହିଲେ। ବହୁତ ଖୁସି ଲାଗିଲା ବହୁତ ବହୁତ ଧନ୍ୟବାଦ। ସାର୍ ନମସ୍କାର ଜୟ ଜଗନ୍ନାଥ ରଖୁଛି ସାର୍।
ମତା ମତ ଦେଇଥିବାରୁ
ଧନ୍ୟବାଦ ସାର ରଖୁଚି।
ଆଜ୍ଞା।